କଣ କହୁଛୁ?
ଏଇ ବସିଥିଲି। ଆଉ ତୁ କଣ କରୁଛୁ?
ଏଇ ଛାତରେ ବସିଥିଲି ଆଉ। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ ସବୁ କେମିତି ଅଛନ୍ତି?
ହଁ ସେମିତି ଭଲ ଅଛନ୍ତି ସମସ୍ତେ ଆଉ। ଆଉ ତୋ ମାମା କଣ କରୁଛନ୍ତି?
ମୋ ମାମା ଏଇ କଣ ରୋଷେଇ କରିଥିଲେ ଯାଇଛନ୍ତି ସେପଟକୁ। ଆଉ ତୋ ମାମା କଣ କରୁଛନ୍ତି?
ମୋ ମାମା ଏଇ ମୁଁ ମୋ ପିଇସି ଘରେ ସବୁ ଆସିିବେ ତ ଏଇକା ହୁଁ କରୁଛି ରୋଷେଇ ପତ୍ର ଏଇକା ଆଉ।
ପିଇସୀ ଘର କାଇଁ ଆଇଚନ୍ତି ଆଜି?
ଏଇ ଆଇଛନ୍ତି ଏକାଠି ଜଣଙ୍କ ପିଇସୀ ପୁଅର ରିସେପ୍ସନ ତ ସମସ୍ତେ ଯିବେ ତ, ଆଇଚୁ ଆମେ ସବୁ ଆଉ।
ଆଉ ଆଜି ଘରେ ରୋଷେଇ କଣ ହେଇଥିଲା?
ହେଇଥିଲା ଭାତ, ଡାଲି, ଆଳୁ ଚଟଣି, ବିଲା ଚଟଣି, ଆଉ ଭେଣ୍ଡି ଭଜା ଆଉ। ଆ ଆମ୍ବ।
ଓହୋ! ଆଜି ଗୁରୁବାର, ଭେଜ ସବୁ ଆଉ।
ହୁଁ- ହୁଁ ତମର କଣ ହେଇଥିଲା?
ଆମର ଭେଜ ହେଲେ ବି ଆମେ ନନଭେଜ ଖାଇନୁ। ମୁଁ ତ ଆଜି ଦିନରେ କିଛି ଖାଇନି।
ଆଉ ରାତିରେ କଣ ଖାଇବୁ?
ଏ ରାତିରେ ଏ ଚିକେନ ଅଛି ତାକୁ ଦେଖିବା ପିଠା ଫିଠା ଲଗେଇକି କଣ ଖାଇଦବା ଗୋଟେ ଆଉ।
ଆଉ ତୋ ଦେହ କେମିତି ଅଛି?
ମୋ ଦେହ ଭଲ ଅଛି ଆଉ।
ଆଉ ଆଜି କଲେଜ ଯାଇନୁ?
ନାମ ବର୍ଷା ଫର୍ଷା ହଉଚି ସକାଳୁ ତ ବର୍ଷା ଲାଗିକି ରହିଛି। ଛାଡିଲେ ସିନା କିଏ କଲେଜ ଫଲେଜ କଣ ଯିବ। ଆଉ ତୁ ଆଉ ତୋର ଏଇଟା କୋଉ ମୋବାଇଲ?
ମୋର ଏଟା ବା ଓପୋ ଏଫ୍ ଥାର୍ଟି ୱାନ୍।
ଓହୋ ଏବେ ନୂଆ ବାହାରିଛି ତ ଭଲ ଫୋନଟା ହେଇଥିବ। କ୍ୟାମେରା ଭରିଆ କେମିତି ଅଛି?
ହଁ ସେମିତି ନର୍ମାଲ ଭଲ ସେମିତି ନର୍ମାଲ ଭଲ ଖରାପ ନାଇଁ ନର୍ମାଲ ଆଉଚି ଆଉ।
ଓହୋ। ହଁ କୋଉଠୁ ଆଣିଥିଲୁ ମୋବାଇଲ ଟା?
ଏଇ ଛ କ ଛକରେ କହିଥିଲି ସେମାନେ ଆଣିଥିଲେ ସେ ଦୋକାନ ବାଲା ସିଆଡୁ କିଣିକି ଆଣିଥିଲେ ଛକରୁ ଆଣିଲି ଆଉ।
ଓହୋ ଗିଫ୍ଟ ଫିଫ୍ଟ ଦେଲେନି?
ନାଇଁ ତ ମୁଁ ଯେତେ ବେଳେ ଆଣିଲାବେଳକୁ ତା ଅଫର ସରି ଯାଇଥିଲା।
ଓହୋ କଟକ ଯାଇକି ଆଣିଥାନ୍ତୁ କଟକ ରୁ ଆଣି ହଁ କଟକରୁ ଯାଇ ଆଣିଥାନ୍ତୁ ତତେ ଗିଫ୍ଟ ଭଳିଆ ଦେଇଥାନ୍ତେ ସବୁ ଜିନିଷ।
ହୁଁ।
ଆଉ ତୁ ଯାଇଥାନ୍ତୁ କଟକ ନା ଆଉ। ଆମର ଏପଟେ ଭଲ ଭଲ ଗିଫ୍ଟ ତରିଆ ଦଉଛନ୍ତି ଯେ।
ହଁ କଟକରେ ଦଉଛନ୍ତି ଭଲ ଭଲ ଗିଫ୍ଟ। ଫୋନ୍ ସାଙ୍ଗରେ ଆଣିଲେ ଦଉଛନ୍ତି ଇଅର୍ ଫନ
ହୁଁ ଇୟର ବୋଡସ୍ ହରିକା ସବୁ ଦଉ
ତୋ ବାପାଙ୍କ ଦେଅ ଏବେ ଠିକ ଅଛି?
ହଁ ଭଲ ଅଛନ୍ତି
ଆଉ କାଲି କଲେଜ ନା ଆସିବୁନି?
ହୁଁ ଏବେ ତ ବର୍ଷା ହଉଛି ବର୍ଷା ଛାଡୁ ଯଦି ବର୍ଷା ହଉନଥିବ କଲେଜ ଜିବି ନହେଲେ ନାଇଁ ଆଉ।
ହଉ ତୋର ପ୍ଲସ୍ ଥ୍ରୀ ସେକଣ୍ଡ ଇଅର ହେଲା ନା?
ହୁଁ।
ହୁଁ
ଆଉ ଆଉ ଘରେ ସବୁ ଭଲ?
ହଁ ଭଲ ଅଛନ୍ତି ଆଉ, ଆଉ ତମ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଠିକ ଠାକ ଅଛନ୍ତି ସମସ୍ତ। ହୁଁ।
ଆଉ ଏଥିରେ ସବୁ ପିସି ଘରିକା ଆଇଛନ୍ତି?
ହଁ।
ସବୁ ପିସିି
ମୁଁ ଭାବିଥିଲି ଗୋଟେ ଭଲ ଫୋନ୍ ଆଣିବି। ନା ମ ଜଣେ ଖାଲି ମଝି ଆଣ ପିସି ହେଇଛି ସିଏ ଆଉ
ହୁଁ ହୁଁ ହୁଁ।
ହ ସେମାନଙ୍କ ପାଇଁ
ଆଉ ତୁ କହୁଥିଲୁ ଫୋନ ଆଣିବୁ ବୋଲି ଆଣିଛୁ ଫୋନ୍?
ହଁ ଭାବିଥିଲୁ ଗୋଟେ ଭଲ ଫୋନ୍ ଆଣିବି ଯେ ଏଇନା ଆଣିନି ଆଣିବି ଆଉ ଦି ଚାରି ଦ ଦି ଚାରି ଦିନ ଯାଉ, ଦେଖ ଦେଖିଆ ଗୋଟେ ଭଲ ଫୋନ ଟେ ଆଣିବି ଆଉ ଅଇକ ତ ଠିକ ନାହି, ଆଣିବି ତ ଗୋଟେ ଭଲ ମୋବାଇଲ ଟା ଆଣିବି।
ହଁ।
ସେଇଆ ଆଉ ସେଇଥିପାଇଁ ଏବେ ଆଣିନାହିଁ ଫୋନ୍, ତୁ ଦେଖାଯାଉ କଣ ହଉଛି
ଆଉ ତ ଭଉଣୀ ଭରିକା ସବୁ ଘରେ କଣ କରୁଥିଲେ?
ଏଇ ମୁଁ କଣ କଣ କରିବ କାମ ଫୋନ୍ ଫୋନ ଦେଖୁଛନ୍ତି ଆଉ ଏଇଆ ତ ଆଉ।
ଆଉ ରାନି ଦିଦି ଘରକୁ ଯାଇନାହାନ୍ତି?
ହୁଁ ନା ଯାଇନି ଯିବି ଆଉ। ଯିବି କାଲି ଆଡକୁ ଯିବି।
କାଲି ବୋଧେ ତ ଯିବୁ କହୁଥିଲୁ ତ ସେ ଅପାଙ୍କ ରିସେ୍ସନ୍ ବୋଧେ।
ହଁ କାଲି ତାଙ୍କ କୁହ ଏଇ ରିସେପସନ ଅଛି, ମାମା କାଲି ଯଦି ଯିବେ ଯିବି ନହେଲେ ନାହିଁ ଆଉ। ଆଉ ତୋର ତ ପ୍ଲସ୍ ତୋ ସେକେଣ୍ଡିଅର ହେଲା ତୋର ପ୍ଲସ ଟୁ ସେକେଣ୍ଡିଅର ହେଲା ନା।
ହଁ ମୋର ପ୍ଲସ ଟୁ ସେକେଣ୍ଡିଅର ହେଲା ପା।
ହୁଁ ଆ ମୁଁ ଏକ୍ସାମ୍ କେବେ?
ଇଣ୍ଟରନାଲ କଥା ତ କହୁଥିଲେ ଆଜି ଏମ ଆଇଲ ସାର୍ କହୁଥିଲେ ଇଣ୍ଟରନାଲ ତମର ହବ ବୋଲି।
ଓହୋ।
ବୋର୍ଡ ତ ଏବେ ନାଇଁ ବୋର୍ଡ ଯାଇକି ଆର ବର୍ଷ। ଏଥିରେ ଜଣିଛି ନା ଆଡମିସନ ରେ ଫିସ୍ ଦବନି, ସେମତି ଆଡମିସନ ପରେ ନାଇଁ ଆଡ଼ମିସନ ହେଇନି ଆଡମିସନ ବି ହବନି କାରଣ ଏଥର ଫିସ୍ ଦିଆହବନି।
କାଇଁ ଆମର ତ ଆର ବର୍ଷ ନେଇଥିଲେ।
ନା ଏଥର ଇଏ ବା ଚେଞ୍ଜ କରିଦେଇଛି ଶିକ୍ଷା ମନ୍ତ୍ରୀ।
ଓହୋ, ତମ ଗ୍ରୁପରେ କଣ ମେସେଜ ଆଇଛି?
ନାଇଁ ମେସେଜ ଓ ଟିଭିରେ ଦେଖୁଥିଲା। ମୁଁ ଯାଇଥିଲି ଦେଖି।
ଓଟିଭିରେ ଦେଖେ। କିନ୍ତୁ, ତମ କୁ ତମ ସ୍କୁଲ କଲେଜରୁ ମେସେଜ୍ ଆସିବା ଦରକାରନା ଆଉ। କି ଆଡମିସନ୍ ହବ। ହବନି, ତୁ କଣ ଡକୁ୍ୟୁମେଣ୍ଟ ଦରକାର ଯଦି ଦରକାର?
ହଁ ସେଇଟା କନେହବ, ହଁ ସେଇଟାବି ଠିକ୍ କଥା କଲେଜରୁ ଆସିବ। ଏଇ ମୁଁ ଆଜି ଟିଭିରେ ଦେଖିଥିଲିତ, ସେଇୟଆ ସେଇଥିପାଇଁ।
ଟିଭିରେ। ହଁ ଦେଖାଯାଉ ତମର କଣ ହଉଛି ଆମରତ ସେମିତି କିଛି ନଥିଲା ମେଇ ହଉ ଆମର ସେମିତି କିଛି ନଥିଲା। ତମର କେଜାଣି କଣ ହେଉଚି ଆମ କଲେଜରେ ସେମିତି କିଛି ନାହିଁ। ତମ କଲେଜେ ଗମେଣ୍ଟ୍ ନା ସେମିଗମେଣ୍ଟ୍?
ସେମିଗମେଣ୍ଟ୍ ଟା ନା ଇନ୍ଦିରାଗାନ୍ଧୀଟା ତମର ଗମେଣ୍ଟ୍ ବୋଧେ ଶୈଳବାଳା?
ହଁ ଆମର ତ ଗମେଣ୍ଟେ୍।
ଉଁ ହଁ ଆମର ସେମିଗମେଣ୍ଟ ଟା ବା।
ହଁ ଆମର ତ ଗମେଣ୍ଟେ୍।
ଆଉ ତେ ଭେଉଣୀ ପ୍ଲସ୍ ଥ୍ରୀ କେଉ କଲେଜ୍ ରେ ଗଲା?
ହଅଇର ଇଏ ସେଇ କଣ ମ ଯେଉ ରଘୁନାଥ ଯିଉ।
ହଁ ରଘୁନାଥ।
ସେଇଟାବି ସେମିଗମେଣ୍ଟ ପା।
ହଁ ସେଇଟା ସେମିଗମେଟ।
ତମେ ପ୍ଲସଟୁରେ କୋଉଠି ପଢୁଥିଲ?
ମୋର ପ୍ଲସଟୁ ପା ଇନ୍ଦିରାଗାନ୍ଧୀ ଥିଲା ପ୍ଲସଥ୍ରୀ ମୁଁ ଶୈଳବାଳା କରଚି।
ହୁଁ ହୁଁ। ଭଲ ଶୈଳବାଳା କଲେଜେରେ ଭଲ ପାଠ ପଢାପଢି ଚାଲିଚି?
ହଁ ହଁ। ମୁଁ ପା ଯୋଉ ଏ ଆଠ ଫାଟ ଟିକେ ମୋ କରେ ମୋର ଭଲ ହୁଏ।
ହଁ ହଁ ଦେଖିଥିଲି, ତମେ ତମେ ଷ୍ଟାଟସ୍ ଭାଟସ୍ ସିରିରେ ତମେ ନିଜେ କରିଥାଅ?
ହଁ ଆଡ଼ କି ଦେ କିନ୍ତୁ ବହୁତ ଖର୍ଚ୍ଚ ବି ତା ଦେହରେ ଅଛି। କଲର ସରିଗଲେ ଯାଆ କଲର ନେଇକି ଆସ। ଆଉ ମୁଁ ଏଥିରେ କଣ କରୁଛିନା, ଏବେ ଯୋଉ ଆକ୍ରୋଲିକ୍ କଲର ଯୋଉ ମିଳୁଚି। ସେ କଲର ବଡବଡ ଡବା କିଣିଦୋଉଚି ଡବା କିଣିଦୋ ବହୁତ ବହୁତ ମାସ ଯାଉଚି ତ ଟିକେ ଏତେ ସରୁନି। ଆ ଉଁ।
କରୁଥିବ।
ଛୋଟ ଛୋଟ ହଁ ମେହେନ୍ଦୀ କରେ ଛୋଟ ଛୋଟର ବାୟାଳା ଯଉରା ଥାଏ ସଉରା ଜଲ୍ଦି ସାରି ଯଏ ଟିକେ ତାପ ସେ ବଡ଼ ଡବାରା କିଣିନେ ସେ କଣ ହବ କହିଲୁ ବହୁ ବହୁତ ଦିନ ରହିବ ଟିକେ।
ୟୁଜ କରିବାକୁ ଭଲ ହବ, ଶୁଖ ପବନ ବାଜିଲେ ମାନେ ଶୁଖିଯିବ ସେ ଗଲେ। ପୁରା ଚୋପା ଛାଡିଲା ଭଳିଆ ବାହାରିବ।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
ମୋର ତ କେତେ କଲର ମୋର ଏମିତି ଶୁଖେଇ ବି ଦେଇଛି ଆଉ ଗୋଟେ ଗୋଟେ ଯୋଉ ୱାଟର କଲରର ଯୋଉଗୁରା ସେ ସେଗୁରା ଲସ୍ କଲର ସେଗୁରା ଶୁଖିକି ପୁରା କାଠ ହେଇକି ଟାଣ ହେଇ ଟାଉଳିଆ ହେଇଥିବ ମାରିବି ତୋ ମୁଣ୍ଡରେ ଯଦି ବାଯିବ ଢାଏ କିନା। ସେଇ ଟାଇପର
ତମେ ବ୍ରାଇଡାଲ ଫ୍ରାଇଡ଼ାଲ ମେହେନ୍ଦୀ ତ କରୁଥିବ?
ହଁ ବ୍ରାଇଡାଲ ମେହେନ୍ଦୀ କ, ପାଟି ୱେର ବି ମେହେନ୍ଦୀ କରେ। ମେହେନ୍ଦୀ ସବୁ ପ୍ରକାରର ମେହେନ୍ଦୀ ବସିକି କରେ।
ଏଥର ମୁ ଯିବି ଆଉ ମୋ ମେହେନ୍ଦି ହେଲେ। ବ୍ରାଇଡେଲ ମେହେନ୍ଦୀଟା ତମେ ଆଣ କିଛି ପଇସା ନା ସେମିତି କରଦିଅ?
ନାଇଁ ନାଇଁ ଏବେ ଆଗୁରୁ ଆଣୁ ନଥିଲି ଏବେ ଯାହାର ଯାହାର କରିବାକୁ ଯାଉଛି କାର ତିନି ହଜାର ମାନେ ତା ହେଲଥ କୁ ଅନୁଜାଇ ତା ହାତ ଏତିକି ତା ହାତ ଏତେ ତ ସେଇ ଟାଇପର ଦେଖିକି ନେଇକି ଆସୁ।
ହୁଁ ଏତେ କଷ୍ଟ କରି କରୁଛ ଯାହାବି ହେଲେ ଆଣିବ ନା ପଇସା।
ହଁ ହେଲ କୁ ନେଇକି।
ଆଉ କେବେ ଗୋଟେ ଘର ଆଡେ ଆସୁନ।
ହଁ ଯିବା କେବେ ଗୋଟେ ଘର ଆଡେ ଆଉ ୟା ତ ଯିବା ପ୍ଲାନ ନାହିଁ। ସେପଟେ ଯଦି ସେଇପଟ ଯିବା ଆସିବା କଲି ତ ମୁଁ କହିବି। ଆମର ତ ଏଇପଟେ ଦେଖିନୁ ଡାଇରେକ୍ଟ ଏଇଠୁ ନରାଜ ହେଇଯାଇଚି। ଯିବା ପାଇଁ।
ହଁ ହଁ କହୁଥିଲେ କିଏ ଗୋଟେ ମୁଁ ଶୁଣିଥିଲି ହେଇଛି ବୋଲି ଏପଟେ ନରାଜ
ହଁ ଏପଟେ ନୂଆ ରୋଡ ହେଇଯାଇଛି ପୁରା ଡାଇରେକ୍ଟ କଟକ ରୁ ନରାସ ଯିବ। ଭଲ ହେଇଚି ଏପଟେ ରୋଡ ଟା ହେଇଯାଇଛି। ଭଲ ହେଇଚି ରୋଡ ଟା ହେଇଯାଇଛି ଏପଟେ ଟିକେ ଭଲ।
ଏଠି କଣ ମେଟ୍ରୋ ହେଇଥାନ୍ତା ବା ଶୁଣୁଥିଲି।
ହଁ ଯେତେବେଳେ ନବୀନ ସରକାର ଥିଲେ ସେତେବେଳେ ହେଇଥାନ୍ତା। ଏବେ ଯେ ବି ନବୀନ ସରକାରୀ ଥିଲେ ତ ହେଇଯାଇଥାନ୍ତା ଆଉ ତ ନବୀନ ସରକାର ତ ନାହିଁ ଆଇକା ଯୋଉ ସରକାର ଅଛନ୍ତି ସିଏ ତ କୋଉ କାମକୁ ବି ନୁହନ୍ତି ସିଏ ଗୋଟେ କରି ବି ପାରୁନାହାନ୍ତି।
ମାନେ ମେଟ୍ରୋ ହେଇ ଯାଇଥିଲେ ଭଲ ହେଇଥାନ୍ତା। ସେପଟେ ପୁରା ନରାଜ ପାଟ ହେଇଯାଇଛି ବ୍ରିଜ ବି ଏଇଠି ପୁରା ପାଖ ହେଇଯାଉଛି ଏପଟୁ ଉଠିକି ଯିବାକୁ।
ହଁ ଏପଟେ ବହୁତ ପାଖ ହେଇଗଲା ମେନ୍ ରୋଡ ପଟେ ଏତେ ବି କେହି ଯାଉନାହାନ୍ତି। ସବୁ ଏଇପଟେ ଯିବା ଆସିବା କରୁଛନ୍ତି। ଏପଟେ ଭଲ ପ୍ଲେନ ରୋଡ ହେଇଗଲା ନା ସବୁ ହେଇଯାଇଛି।
ହଁ ହଁ।
ଯିବା ଆସିବା କରିବା ପାଇଁ ବହୁତ ଭଲ ସୁବିଧା ହେଇଯାଇଛି।